ବସ୍ପେ।
କଣ କରୁଚ?
ଏଇ ବସିଥିଲି ଆଉ ତମେ କଣ କରୁଚ?
ମୁଁ ବି ଏଇ ଶୋଇଥିଲି ଆଉ।
ଥାଉ ହୁଁ ଦେହ ଭଲ ଅଛି।
ଆଉ କଣ ଖାଇଥିଲ? ମୁଁ ପୁରା ଫିଟ୍ ଅଛି।
ଏଁ ଭଲ ଫିଟ୍ ରହିବ ଦରକାର।
ନାଁହଁ ଫିଟ ନ ରହିଲେ ଖରାଦିନ ଅଧିକ ଦେହ ଖରାପ ହେଲେ କୋଉଠିଁ ବେହୋସୋ ହେକି ପଡିବି।
ହିଁ ହିଁ ହଁ।
ଆଉ ଖାଇଥିଲି ରୁଟି ଭଜା ଆମ୍ବ ଏଇ ସବୁ ଆଉ ଏବେ ତ ଆମ୍ବ ସିଜିନି ଚାଲିଚି। ଚି ଆଉ।
ହଁ ଅଁ। ଆଜିକ ଆଜି ପାଗ କେମିତି?
ଆଜି ପାଗ ତ ମାନେ ଏତେ ଖରା ହେଇନି କିନ୍ତୁ ଗରମ ଲାଗୁଚି ହଁ।
ଘରେ ସମସ୍ତେ କଣ କରୁଚନ୍ତି?
ଘରେ ମୁଁ ମାମା ଏବେ ଗାଧେଇକି ଆସିଲେ ତାପରେ ଜେଜେମା ସେଠି ବସିଚନ୍ତି। ଅଛନ୍ତି। ଆଉ କଣ?
ଆଜିର ପ୍ଲାନ୍ କଣ ଦିନର?
କିଛି ନା ଖାଲି ଶୋଇବା ହାଁ।
ଖାଇକି ଫୋନ୍ ଦେଖିକି ଶୋଇବା ନାଁ?
ହଁ ଆଉ ଆଉ କିଛି ପ୍ଲାନିଂଙ୍ଗି ଏବେ ଚାଲିନି। ଖାଲି ଖାଅ ଆଉ ଶୁଅ ନାଁ କୁଆଡେ ଯାଇନି।
ଆଉଁ ତମ ସେପଟେ ଏରିଆରେ କିଛି ମାନେ ବୁଲିବା ପାଇଁ ପ୍ଲେସ୍ ଅଛି ନାଁ ଭଲ?
ଏପଟେ ହଁ ଅଛି।
ରଜରେ କଣ ସେଲିବ୍ରେସନ୍ ହୁଏ?
ରଜରେ କଣ ନୂଆ ନୂଆ ଡ୍ରେସ ପିନ୍ଧିକି ରେଡି ହେଇକି ପିଠା ମିଠା ଖାଇକି କି ଦୋଳି ଖେଳିବାକୁ ଯିବୁ ଆଉ କଣ।
ଆଉ ସେପଟେ ତମ ସେପଟେ ଭଲ ହୁଏ ତ ରଜ।
ହଁ।
ଆଚ୍ଛା।
ତମର ହୁଏନି?
ହଁ ଆମର ବି ଭଲ ହୁଏ। ଗାଁ ରେ ହୁଏ ଦୋଳି ହେରିକା ଲାଗେ ପିଠା ହୁଏ। ଗରମ ପାଇଁ ଯଦି ଗରମ ଖର ନହେଲେ ତାହେଲେ ଭଲ ନହେଲେ ଘରେ ବସ ଆଉ ଫୋନ ରେ ଖାଲି ଷ୍ଟାଟସ୍ ପକେଇବା କଥା କିଛି ନା
ହଁ ଏବେ ତ ସେଇଆ ହେଇଗଲା।
ହଁ।
କିଛି ବି କର ଏବେ ଷ୍ଟୋରି ପକେଇଦିଅ ଷ୍ଟେଟସ ପକେଇଦିଅ। ଆଉ ତମର ଏବେ କଣ ହେଇଛି?
ଅ ରୋଷେଇ
ହୁଁ-ହୁଁ।
ରୋଷେଇ ସକାଳୁ ହେଇଥିଲା ରୁଟି ସନ୍ତୁଳା। ଆଉ ଦିନରେ କଣ ଭାତ ଆଉ କିଛି ମାନେ ହଉଛି ମୁଁ ବି ଜାଣିନି। ଭାଇ ଟିଉସନ ସାରିକି ବସିଥିଲି ଆଉ ଗଡ଼ପଡ଼ ହଉଥିଲି। ତ ଖାଇବା ଟାଇମ ଦିଟା ସନ୍ଧ୍ୟାବେଳ ଟିକେ ବର୍ଷା ହେଲେ ଟିକେ ଶାନ୍ତି ଲାଗନ୍ତା ବର୍ଷା ବି ହଉନି।
ହୁଁ-ହୁଁ। ହଁ ବା ବର୍ଷା ଉଠେଇକି ଆସୁଛି କିନ୍ତୁ ହଉନି।
ହଉନି ରଜ ପାଇଁ ଡ୍ରେସ ଆଣିଲଣି।
ନା ଏବେ ତ ଡ୍ରେସ ଆଣନୁ ଏବେ ତ ଟାଇମ ଅଛି ଦେଖିବା ଯିବା କୋଉ ଦିନ ଗୋଟେ ନେଇକି ପଳେଇ ଆସିବା।
କଣ ଆଣିବ ସାଲୱାର।
ହୁଁ।
ଗରମରେ ପିନ୍ଧି ହବନି କିଛି।
ହଁ ସେଇ ଟିକେ ଯାହା ଘରେ ଯଦି ଥିବୁ ଏସି ଚଲେଇକି ଟିକେ ବସିକି ପିନ୍ଧିବୁ ନହଲେ ଛାଡ଼। ତମେ କଣ ଆଣିବ?
ମୁଁ ବି ସେଇଆ ଭାବୁଛି ଆଉ କୁର୍ତ୍ତା ସେ
ହଁ।
ଖଳିକରହିବା କଥା ଆଉ କୁଆଡେ କିଛି ମଲ ଫଲରେ ଭଲ ଆସିଥିବ ଯେବେ ନା ରଜ ପାଇଁ ଅଫର ଥିବ ମଲ ରେ।
ହଁ ମୁଁ ଏଇ ତିନି ଚାରି ଦିନ ତଳେ ବି ଯାଇଥିଲି। ମଲ କୁ ଗୋଟେ ଭଲ ଭଲ ଡ୍ରେସ୍ ସବୁ ଆସିଛି। ଭଲ ଭଲ ଅଫର ବି ଚାଲିଛି ଯାହାର
କଉ ମଲ ଓହୋ।
ଏବେ ଗୋଟେ ନୂଆ ବାହାରଛି ଡି ହାବ। ମୁଁ ମୋ ପାଇଁ ତ କିଛି ଆଣିନି। ମୋ ପାଇଁ ଆଣିନି ଭାଇ ପାଇଁ ନେଇକି ଆସିଥିଲି ପ୍ୟାଣ୍ଟ ସାର୍ଟ ତା ପାଇଁ ନେଇକି ଆଇଲି ମତେ ଭଲ ଲାଗେ ମତେ ପସ ପସନ୍ଦ ହେଇଗଲା ସେଥିପାଇଁ ତା ପାଇଁ ନେଇକି ପଳେଇ ଆଇଲି ମାନେ ଝିଅ ଝିଅ ମାନଙ୍କର ମତେ ଏତେ ଖାସ ଲାଗିଲନି ଆଉ ତମକୁ ଯଦି ଭଲ ଲାଗିପାରେ। ଆଉ ସବୁ କଟନ ରେଅନ ଉପରେ ଅଛି ମାନେ ଏତେ ଫ୍ୟାନସି ନାଇଁ। ପୁଅ ପିଲା ମାନଙ୍କର ଭଲ ଭଲ ଅଛି।
ପାଇଁ ବୋଧେ ସେମାନେ ଥିବ ଅଫର ଏବେ ଯା ଆ
ହଁ ସମର ପାଇଁ ବି ଅଛି ଆଉ ରଜ ପାଇଁ ବି ଏବେ ଅଫର ସବୁ ଚାଲିଛି। ଭଲ ଅପର ସବୁ ଚାଲିଛି ବାଇ ଅନ ଗେଟ ଅନ ତାପରେ ଭଲ କମ କମ ଦାମ ରେ ବି ଅଛି ସବୁ କଟନ କୁର୍ତି ଗୁଡାକ ଥିଲା ଆଉ କଣ କୁହନ୍ତି ଘାଗରା ବି ଥିଲା ସ୍କର୍ଟ ଥିଲା ସବୁ
ହୁଁ ଦେଖିବାକୁ ପଡିବ ଯାଇକି ଗଲେ ହୁଅନ୍ତା।
ହମ୍।
ଡି ମାଟରେ।
ଡି ମାଟ ନୁହଁ ଗୋଟେ ଡି ହବ ଗୋଟେ ଏବେ ନୂଆଁ ବୋଲି ଖୋଲିଚି। ହଁ। ଏବେ ନୂଆ ଖୋଲଛି ଡି ହବ ଲାଇପ ଷ୍ଟାଇଲ ଜାରକାରେ ଅଛି ହଁ ଜାରକାରେ ଅଛି।
ଆଉ ସକାଳୁ କେତେବେଳେ ଉଠୁଛ?
ସକାଳୁ ଆଜି ଉଠିଛି ସାଢେ ସାତ।
ଓ ଘରେ ତ କିଛି ଏବେ ନାହିଁ ମୁଁ ବି ସେଇ ସାଢେ ସାତ ଆଠ ଆଉ କେ ତେ ନିଦ ଭାଙ୍ଗିଲେ ସିନା ସକାଳୁ
ହଁ ଯଦି ଶୀଘ୍ର ନିଦ ଭାଙ୍ଗିଯାଏ ତ ଶୀଘ୍ର ଉଠିଯାଏ ନ ହେଲେ ଫେର ଆଜି ଟିକେ ନାଇଁ ନିଦ ଭାଗି ଯାଇଥିଲା ବୋଲିିକ ଉଠିଗଲି ନହେଲେ ମୋର ହଁ।
। ସରି କାମ ସକାଳ କାମ ସରିଗଲେ ସରଲା
ହଁ ମୁଁ ଗୋଟେ ନୂଆ ଡ୍ରେସ ଟ କରିଥିଲି ଏ ଗାଧଇକି ତାକୁ ପିନ୍ଧ ଦେଇେଛି।
ଏ ତିଆରି କରିଥିଲ?
ହଁ।
ନିଜେ?
ହୁଁ।
ଯା ହଉ ତମେ ନିଜେ ସବୁ ଶିଖିଛ ନିଜେ କରିଦବ ଆଉ। କପଦା ନେଇ ଆସି କରଦଉଛ ନା?
ହଁ କପଡା ନେଇକି ଆସିଥିଲି ସେଇଥିରେ ଏବେ ଯୋଉ ବାହାରିଛି ଫର୍ସି ସଲୱାର ମୁଁ ସେଇଆ ଦେଖୁୁଥିଲି ଟ୍ରାଏ କରିକି ଦେଖେ ମୋ ଉପରେ କେମିତି ଲାଗୁଛି ଭଲ ହେଇଛି କିନ୍ତୁ।
ଟାଇମ୍ ଲାଗୁ ତଥାପି ମାନେ ଗୋଟିଏ ଡ୍ରେସ୍ ସିଲେଇା କରିବା ପାଇଁ?
ଆ ମାନେ ଉପର କୁର୍ତ୍ତା ପ୍ୟାଣ୍ଟ ଦିଟାଙ୍କ ଘଣ୍ଟେ ଦେଢ ଘଣ୍ଟା ଭିତରେ ସର୍ଜୀବ ଯଦି ସ୍ପିଡ ସ୍ପିଡ କରିବି ତ ଘଣ୍ଟରେ ସଜିବ ନାହଁ ଯଦି ରହି ରହିକି କରିବି ତ କାଟିବାରେ ମତେ ଏତେ ଟାଇମ ଲାଗେନି ସବୁ ତ ଯୋଉ ମାପ ଫାପ ସବୁ ଥାଏ କାଟି ଦିଆ କୋଡ଼ିଏ ମିନିଟ ଲାଗ ଦିଏ ଦିଟାଙ୍କ ଉପର ତଳ ଦିଟାଙ୍କ କାଟିବାକୁ କୋଡିଏ ମିନିଟ ଲାଗେ କାଟିଦିଏ। ଥାଏ ମୁଁ ଖାଲି ସିଲେଇ ର ବ୍ଲାଉଜ ମୁଁ ଶିଖିଲିନି ସେ ଏତେ ମୁଣ୍ଡ କିଏ ଖରାପ କରିବ ନା।
ଜୋ ମାନେ କଣ ଟାଇମ ଲାଗେ ଶିଖିବା ପାଇଁ?
ହଁ ସେଥିରେ ବହୁତ ମୁଣ୍ଡ ଖରାପ ଅଛି ତାର ଏପଟେ ଗୋଟେ କାଟ୍ ମୁଁ ପ୍ଲସ ଟୁ ଟାଇମରେ ଶିଖିଲି।
ଓହୋ ଖାଲି ଡ୍ରେସ୍ ହରିକା ଶିଖିଥିବ ନା? ନିଜ ଡ୍ରେସ ତାପରେ ବନେଇବା ଶିଖିବ ନା।
ହଁ ନା ମାନେ ସବୁ ଶିଖିଛି କିନ୍ତୁ ବ୍ଲାଉଜ କୁ ଛାଡିକି। ନେ ଲେହେଙ୍ଗା ମହେଙ୍ଗା ଲେହେଙ୍ଗା ବ୍ଲାଉଜ
କଟାକଟି ଡିଜାଇନ ଉପରେ ନେଇକି ଆଉ ସାଧା ବ୍ଲାଉଜ
ହଁ ସେଇଆ ସାଧା ବ୍ଲାଉଜ କରିଦେଇବି
ହଁ ତାପରେ ଷ୍ଟିଚିଙ୍ଗ୍ ଟା ଶିଖିଥିଲେ ଯୋଉଠି
ହଁ। ସେଇଟାରେ ଯୋଉ ଥାଏ ଯୋଉ କଲିମଲି ସବୁ କାଟିବାର ଥାଏ ସେଇଟା ମତେ ଟିକେ କଷ୍ଟ ଲାଗେ।
ହଁ।
ସେଇଥିପାଇଁ ମୁଁ ଶିଖିଲି ମତେ ମୁଣ୍ଡ ଖେଳେଇଲେନି କିଏ ଯିବ ସେଥିରେ ତ
କଲଣି ତିଆରି ନିଜେ।
ତଥାପି ତ ବହୁତ୍ ସାରା ଗଲେଣି।
କପଡା କିଣି ଆଣୁଥିବ ଆଉ ବନେଇ ଦଉଥିବ ଆଉ। କପଡା ଭଲ ପ୍ରାଇସ ରେ ମିଳିଯାଏ ସେପଟେ ସବୁ।
ହଁ ଭଲ ପ୍ରାଇଜରେ ମିଳେ ବେଶୀ ମୁଁ ବେଶୀ ଫେବ୍ରିକ୍ ଗୁଡାକ କଟକ ରୁ ଆଣେ। କଟକରେ ହୁଁ କଟକରେ ଭଲ ବଡ ବଡ ସବୁ ଅଛି ନା। କପଡା ସେଣ୍ଟର ଗୁଡାକ ଅଛି ହଁ ସେଇ ହୋଲସେଲ୍ ପ୍ରାଇଜିରେ ହଁ ମିଳିଯାଏ ଭଲ ଭଲ ସବୁ ମୋର ପ୍ରାୟ ସବୁ ସେଇଠିକାର।
ତାପରେ ନିଜେ ଶିଖିଥିଲେ ଏଇ ନେଇ ଆସେ। ଆଉ ମାନେ ମାନେ କାହାକୁ ଦବାକୁ ପଡିବ ନା ଆଉ ନିଜେ ଶିଖିିତକୁ କରିଦଉ ଆରାମସେ।
ହୁଁ ହୁଁ।
ଆଉ ଦିନରେ କଣ ଖାଇବ।
ଦିନରେ ନା ଆମର ପଖାଳ ହେଇନି ଆମର ଭାତ ହେଇଛି ତାପରେ କଣ ତରକାରି ହେଇଥିବ ମୁଁ ବି ଜାଣିନି। ମାମା କ
ଖାଲି ଖାଇବା ଟାଇମି ରେ ଯାଇକି ଖାଇବା କଥା ଆଉ।
ହଁ। ନା ମୁଁ ଆଜି ରୋଷେଇ କରିନି ଆଜି ଖାଲି ଭାତ କରିଦେଇଥିଲି ମାମା କରୁଚନ୍ତି।
ହ
ନହେଲେ ରୋଷେଇ କରେ କରିନି ଆଉ।
ସବୁ ରୋଷେଇ ଶିଖିଛ।
ହଁ ସବୁ ରୋଷେଇ ଶିଖିଛି।
ଯା ହୋଉ ହଁ ମୁଁ ବି ଶିଖିଛି ସବ୍। ଏବେ ଘରେ ରହିକି ଆହୁରି ଜା ଜାଣିଗଲେଣି ତାପରେ ଏବେ କରେ ମାନେ ଏବେ କଣ ଇଚ୍ଛା ହଉଛି କରିବା ପାଇଁ ବସୁ କେତେବେଳେ ମନ ହେଇଥିବ ଯଦି କରିବୁ ନିଜେ ନିଜେ। ଏ ଶିଖିଥିବୁ ଜାଣି ଏପଟେ ହଇରାଣ ଅସୁବିଧା ସୁବିଧା ବେଳେ ବି ମାନେ କରିପାରିବୁ।
ହୁଁ ବେଳେ ବେଳେ ଇଛା ହୁଏନି କରିବାକୁ। ଥରେ ଏମିତିଆ ଝିଅ ମତେ ଗୋଟେ ଯଦି ଇଚ୍ଛା ହବ ମୁଁ କରିବି ନହଲେ ହେଲେ ବସିଥିବି ଇଏ ଗୋଟେ କି ଗୁଣ।
ଯଦି ମାନେ କହିବେ କରିବା ପାଇଁ ତତେ ଜମା ଇଚ୍ଛା ହବନି। ତୋ ମନ ଯଦି ହେଇଥିବା ତୁ କରିଥିବୁ। ଯଦି କହିବି କି ଏଟା କର ସେଟା କର ଆଉ ସେତେବେଳକୁ ଆଉ ଟୋଟାଲି ମନ ହବନି। ନାଁ ମୁଁ ଥାଉ କରିବିନି ସେମିତି ପଡିଥିବ ଜିନିଷ।
ନାଁ ହୁଁ ସେଇଆା ସେଇଆ ହୁଏ ପ୍ରାୟ।
ଚି। ଚାରିଟା ବେଳେ କଣ କର ଖରା ବେଳେ ଶୋଇପଡ।
ହଁ ଶୋଇଯାଏ ତାପରେ ଫିରି ଉଠିକି ବୁଲାବୁଲି ଏଇଠି କରିଦିଏ ବାହାରେ।
ଅ ହଁ ରାତିରେ ଘରେ?
ହୁଁ ରାତିରେ ଘରେ ରାତିରେ ଆଉ କୁଆଡେ ଯିବି?
ହଁ ଘରେ ନାଁ ଏବେ ଆଉ କଣ ପଢାପଢି ଚାଲିଛି ଆଉ?
ପଢା ପଢି ସଇଲାଣି ଆଉ ମାଷ୍ଟର ଡିଗ୍ରୀ ଦେଖିବା କଣ ହବ ଦେଖିବା
ହଁ କୋଉଠି କଣ ଭାବିଛ କୋଉ କଲେଜ ଫଲେଜ ପଢିବା ପାଇଁ?
କେତେ କଲେଜରେ ସବୁ ଆସିଲାଣି ମେନ ମୁଁ ଓଯେଇ ହଁ ମେନୁ ଓଯେଇ ଦେଇନି
ଦେଇନ?
ସେଇଥିପାଇଁ ନାଁ ଓଯେଇ ଫର୍ମ ପକେଇବୋଲିକି ଡେଟ ତାର ପଳେଇଲା ସେଥିପାଇଁ ଓଯେଇ ଦେଇପାରିଲିିନି ସେକେଣ୍ଡ ରାଉଣ୍ଡ ଯଦି ବାହାରିବ ତ ଦେଖିବି ନ ହେଲେ
ସେକେଣ୍ଡ ରାଉଣ୍ଡ ବାହାରିବ ସେ୍ଟେବର ଅକ୍ଟୋବରରେ
ହଁ ବାହାରୁ ନହେଲେ ଦେଖେ
ହଁ।
ଆଉ ତମର?
ମୁଁ ବି ସେଇ ଓଜେଇ ଦେଇଛି ଦେଖାଯାଉ କଣ କୋଉଠି କରିବି ଆଉ ଡିସାଇଡ କରିନି କିଛି ଆଉ ସବୁ ଜାଗାରୁ କଲ ଆସୁଛି ଏବେ ତ ଲକ୍ଷେ ପିଲା ଦେଇଛନ୍ତି ତା ଭିତରେ କୋ ଦେଖାଯାଉ କୋଉଠି ଯଉ ରାଙ୍କ କେତେ ଆସୁଛି କଣ ତାର କୋଶ୍ଚିନ୍ ବି ବହୁତ ହାର୍ଡ ଆସିଲା ମାଥ ର
ଓ ହଁ ଭଲ ହେଇନି କି?
ଆଁ କମ୍ପୁଟର ଟା ଭଲ ହେଇଛି ମ୍ୟାଥ ଟା ଏତେ ମାନେ ଭଲ ହେଇନି।
ହୁଁ ହୁଁ।
ହଉ କଣ କର ଆଉ କେତେବେଳେ ଫୋନ କରିବି ଆଉ।
ହଉ ହଉ ଠିକ ଅଛି ହଉ ରଖୁଛି।